ହ୍ୟାଲୋ ହଁ ଜୟ ଜଗନ୍ନାଥ ଭଉଣୀ ଜୟ ଜଗନ୍ନାଥ। କୋଉଠୁ କହୁଥିଲେ?
ଆଜ୍ଞା ବାଲେଶ୍ୱର ଆପଣ କୋଉଠୁ?
ଅ ହ ମୁଁ ଭୁବନେଶ୍ୱରୁ କହୁଥିଲି।
ଆଚ୍ଛା ଆଚ୍ଛା ଆଉ କଣ କ
ଖାଇସାଇଲେନି?
ନାଇଁ ମୁଁ ଖାଇ ନାଇଁ। ଖାଇବି ଏବେ ଆପଣଙ୍କ ଖିଆ ପିଆ ସରିଲାଣି?
ନା ଆମର ବି ସରିନି।
ଆଛା ଆଛା ଆଚ୍ଛା ଆଉ ବୁ ହ ହଁ।
ଆଉ ଯିବାକୁ ବାହାରିଥିଲୁ ରଖିଦେ ରହିଯାଇଚୁ କାଲି ଭୋରୁ ଯିବୁ ଟିକେ ସକାଳୁ ଆଉ।
ଅ ହ ସ୍ନାନ ପୂର୍ଣ୍ଣିମା ଅଛି ଆଉ କଣ ମନ୍ଦିର ଦର୍ଶନ ପାଇଁ ଯିବେ।
ନା ଆଉ ଡ୍ୟୁଟି ଅଛିବା ଗଲେ ପହଞ୍ଚିଲେ କରିବି ଫୁଣି।
ଆଛା ଆଛା। ଯାହା ହଉ ଆପଣଙ୍କ ଭାଗ୍ୟ ପୁରୀରେ ଏଇନା ଅଛନ୍ତି।
ବାଲେଶ୍ୱର କୋଉ ଜାଗାରେ ରହୁଛନ୍ତି?
ଆ ବାଲେଶ୍ଵରରେ ବାଲିଆପାଳ ଅ ମାନେ ଏଁ ଯୋଉ ଚନ୍ଦ୍ରେଶ୍ଵର ଲାଇନ୍।
ହଁ ହଁ। ମାନେ ଆମର ସେଇଟା ବା ବାଲେଶ୍ୱର ସ୍ୱର ନା ବାଲେଶ୍ୱର ପ୍ରପର?
ବାଲେଶ୍ୱର ଅପୋରେ ଏପଟେ ଯୋଉ ବେଙ୍ଗଲ ଲାଇନ୍ ଯାଇଛି ଏପଟେ ଦିଘା ଲାଇନ୍ ଏକା।
ଓହୋ ଦୀଘା ଲାଇନ ନାଇଁ।
ହୁଁ ହୁଁ ଜଳେସ୍ଵର ରା ଗାଁ ମାନେ ଜଳେସ୍ୱର ରାସ୍ତାରେ ନୁହେଁ ଏପଟ ରାସ୍ତା ଗୋଟେ ରହିଛି ଗାନ୍ଧି ଛକରୁ ଭାଙ୍ଗି ଇ ଯିବା ପାଇଁ। ପଡିବ ତ ଏପଟେ ହଁ
ମୋର ଚରମ୍ପା ଭଦ୍ରକ
ହୁଁ ହୁଁ।
ଘରେ ଆମେ ଏଠି ଯବ କରଚୁ ଆଉ।
ଜା ଆପ ଭୁବନେଶ୍ୱରରେ ରହୁଛନ୍ତି ପୁରୀ ପାଖରେ ଯାଇପାରୁଚନ୍ତି। ଏ ଭୁବନେଶ୍ଵର ବି ଗୋଟେ ମାନେ ବହୁତ ବଢିଆ ଜାଗା ବୁଲାବୁଲି କରିବା ପାଇଁ। ଆ ଆପଣଙ୍କ ଭାଗ୍ୟ ଯାହା ହଉ ସେପଟେ ରହିକି ଏଞ୍ଜୟ କରୁଚନ୍ତି ଆଉ
ଅଛୁ ଏବେ କରିବା କଣ କରିବା କହୁନାହାଁନ୍ତି ବୁଲାବୁଲି ଟିକେ କରିଦବା ଆଉ ବ୍ୟାଚଲରର କଥା ଆଉ କଣ କରିବା।
ଅ ହଁ ନିହାତି ନିହାତି।
ଯାଏଯେ ଛୁଟିରେ ଯାଏ ସଟରଡେରେ ପଳାଏ ଘରକୁ ଯାଏ କିନ୍ତୁ ଏଇ ଆଉ ଯାଇନି ଏଥରେ ଯାଇନି ରଜଠୁ ଆଉ ଯାଇନି ରହିିଯାଇଛି।
ଉୁଁ ଆଉ ରଜ କେମିତି କଟିଲା?
ରଜ କଣ ଏଇ ବୁଲାବୁଲି ଆଉ ତିନି ଦିନ ଯାକ ଆସିଥିଲୁ ଏଠି ବୁଲିଲୁ କଉଠି ପୁରୀରେ ପୁରୀରେ ବୁଲାବୁଲି କରିକି ରହିଥିଲୁ ବୁଲାବୁଲି କରୁଥିଲୁ ଏପ ହଁ ପାଖ ବହୁତ ପାଖ ତ ଏଇ କୋଣାର୍କ ଏରିଆ ରାମଚ ଚଣ୍ଡୀ କୋଣାର୍କ ସେପଟେ ବୁଲିିବାଲିକି ତାପରେ ଯଉ ଅଛି ଯଉଟା ଆମର ଜାହାନିଆ ଜାହାନିଆ ଗୋଟେ ଅଛି ଜାଗା ସେଇଠିକି ବୁଲାବୁଲି କରିକି ହୁଁ।
ମୁଁ ଯାଇଥିଲି ମାର୍ଚ୍ଚରେ ଯାଇଥିଲି ପୁରୀ ମାର୍ଚ୍ଚେ ଷୋଳ। ଯାଇଥିଲି, ହଁ ମାର୍ଚ୍ଚରେ ଯାଇଥିଲି ସେଠୁ ଆମେ ଆଲାରନାଥ ମୁଁ କବି କେବେ ଯାଇନଥିଲି ଆଲାରନାଥ ଯାଇ ଥିଲୁ ଦର୍ଶନ ପାଇଁକା।
ଖିରି ଖାଇଲେ ଆଲାରନାଥ ଖିରି?
ନା ସେ ସେତେଳତେ ଖିରି ନଥିଲେ, ସେ ଖାଲି ଦର୍ଶନ କରିକି ଆଉ ଯୋଉଁ ସେଠି ଚୈତନ୍ୟ ମହାପ୍ରଭୁଙ୍କର ଯୋଉ ପଥର ତରଳି ଯାଇଚି, ସେଇଟା ସେଇଠି ବସିଲି ବହୁତ ଟାଇମ ମାନେ ଫାଙ୍କ ଫାଙ୍କା ଥିଲା ସେଦିନ, ବହୁତ ଟାଇମ ବସିଲି ବହୁତ ବଢିଆ ଲାଗିଲା, ଆ ତାରି ଭିତରେ ସେ ପଥରକୁ ଧରିକି।
ହଁ ହୁଁ।
ଅଲାରନାଥ ଯାଇଥିଲେ ଆଉ ସିଆଡେ ଗଲେ ସାତ ସାତପଡ଼ା ଗଲେ?
ନାଇଁ ନାଇଁ, ଆମକୁ ଗୋଟେ ଦିନରେ କଭର କରିବାର ଥିଲା ସେଇଠୁ ରିଟର୍ନ ପଳେଇ ଆସିଲୁ।
ହଉ ହଉ। ମାନେ ଫ୍ୟାମିଲି ଆସିଥିଲେ ବୋଧେ?
ଅ ହଁ। ଆଉ ସେ ଝିଅର ଏଗ୍ଜାମ ସରିଲା, ଝିଅର ତ ଏଗ୍ଜାମ ସରିଲା ପରେ ଏଗ୍ଜାମ ଚଉଦରେ ସରିଲା, ଷୋହଳରେ ଯାଇଥିଲୁ ଆଉ। ହୁଁ। ଆଉ ସେତବେଳକୁ ବି ଏହା ଲଗା ଗରମ ପକେଇ ଦେଇ ସାରିଲାଣି। ଆଉ ଏଗ୍ଜାମ ପାଇଁ ଶୀତ ତ, ଏବେ ତ ଆଜି ତ ସବୁଠୁ ମାନେ କୁହନ୍ତି ନା ଯେ ଆଜି, ଗରମ ପୁରା ବୈଶାଖ ମାସ ଭଳିଆ ପୁରା ଗରମ।
ହଁ ବା ପୁରା ପ୍ରବଳ ଗରମ।
ପ୍ରବଳ ଗରମ। ମାନେ ଆମେ ଏପଟେ ଏତେ ଗରମରେ ରହୁଛୁ ମାନେ ଭୁବନେଶ୍ୱର ସାଇଟରେ ବହୁତ ଗରମ ଥିବ ନିହାତି।
ଇଆଡେ ବି ବର୍ଷା ନାହିଁ ଗରମ ଅଧିକ। ସେପଟେ ତ ଗଛ ପଛ ଅଛି ଯାହା ଟିକେ ଥଣ୍ଡା ଲାଗୁଥିବ। ଏପଟେ କିନ୍ତୁ ଅଧିକ ବହୁତ ଗରମ।
ନା ଆଜି ପୁରା ଗୁମସୁମ, ପାଗଟା ଗୁମସୁମ ମେଘଟା ଉଠେଇଲା ଉପରଓଳି କିନ୍ତୁ ବର୍ଷା ହିଁ ହେଲାନି।
ହୁଁ।
ହୁଁ।
କିଏ କିଏ ଅଛନ୍ତି ଘରେ ଆପଣଙ୍କର?
ଅଛନ୍ତି, ଏ-ଏ-ଏଇ ମୋ ଝିଅ, ହଜବେଣ୍ଡ ବାସ।
ହଁ।
ହୁଁ। ଆଉ ରାତିରେ କଣ ଅ-ଅ ଖାଇବେ?
ରାତିରେ ତ ରୁଟି ଆମର ଖିଆ ଆଉ।
ଆଚ୍ଛା।
ରୁଟି କିି ଆମର ଆଜି ସ ଦ୍ଵିପହରେ, ଆମେ ଖାଇ ଦେଇଥିଲୁ ସେଆଡ଼େ ସ ସକାଳେ ଦର୍ଶନ କରିଦେଇ ପଳାଇ ଆସିଥିଲୁ, ମୁଁ କହୁଥିଲି ନା ଅବଢ଼ା ଆଉ ଖାଇପାଇଲୁନି ଆଜି।
ଆଚ୍ଛା।
ମୁଁ ଏଠୁ ପଳେଇ ଆଇଲି ଏଇଠି କୋଉଠିକି କହିଲେ, ଆମେ ଯୋଉ ବ୍ରହ୍ମଗିରି ଟିକେ ପଳେଇ ଆଇଲୁ ତ ଯୋଉ ଅଲାନନାଥ କହୁନାହାଁନ୍ତି?
ହୁଁ-ହୁଁ-ହୁଁ।
ହୁଁ, ସେ ବ୍ରହ୍ମଗିରି ପଳେଇ ଆଇଲୁ। ସେଇ ଦାଦା ଜଣେ ହିସା ହିସାବରେ ହେବେ, ସିଏ ତାଙ୍କର ସବୁ ମଟନ୍ ଫଟନ୍ କରିଥିଲେ, ସେଇଠି ଖାଇଦେଲୁ ଦ୍ଵିପହରେ
ହୁଁ।
ଆଉ ମୁଁ କହିଲି ବାହାରିକି ଯିବୁ ବୋଲି ରଖିଦେଲେ କହିଲେ ସକାଳୁକୁ ଯିବ। ମୁଁ ରୋଷେଇ ଜାଣିନି, କୁହ କଣ ରୋଷେଇ କରିବି, ଯାହା କରିବା ଆଉ?
ଆ ବାଇକି ନେଇକି ପଳେଇ ଆଇଥିବେ ସେଠି ଦେଖ।
ହଁ ଆଉ ବାଇକିରେ ତ ଆମେ ଯିବା ଆସିବା କରୁଛୁ, ଆଉ କଣ ବାଇକ ଆଉ।
ଯାଅ। ଆ ପୁରୀ ଆମେ ସେମିତି ଯାଇପାରୁନେ। ଆଁ ଗତ ଦି ମାନେ ଆଗରୁ ଦି ବର୍ଷ ତଳେ ଯାଇଥିଲୁ ତାପରେ ହେଇ ଝିଅ ଯିଦି କଲା କହିଲା ଏକ୍ଜାମ୍ ସରିଲା ପରେ ଯିବା। ତ ଏଇଥର ହେଇ ଯାଇଥିଲୁ ହୁଁ।
ହୁଁ।
ବାକି ମାନେ ଆ ସକା ଯାଇକି ଆମେ ସକାଳେ ଦର୍ଶନ ଟା ଭଲସେ ହେଇପାରିଲା। ସନ୍ଧ୍ୟାରେ ଯାଇକି ପହଞ୍ଚିଥିଲୁ ସକାଳ ଦର୍ଶନ ଟା ଭଲସେ ହେଇଥିଲା ଉପରଓଳି ଯୋଉ ଗଲୁ ସେଦିନ କଣ ଏଇ ଯୋଉ ଠାକୁରଙ୍କର ମାନେ ଚୁଟି କଟା ମାନେ କଟା ମାନେ ଖିଅର ହବା ପାଇଁ କଣ ଥାଏ ସବୁ ବେଶ।
ହଁ ଯୋଉ ପହଡ଼ ପଡ଼ିଯାଏନି କି
ପହଡ଼ ପଡ଼ିଗଲା ତ ପହଡ଼ ପଡ଼ିଗଲା ଠିକ୍ ଅଛି ଆମେ ସେତେଟାଇମ୍ ରେ ପଳେଇ ଆସିଲୁ। ତା ପରଦିନ ସକାଳେ ପୁରା ରାତି ଚାରିଟା ରେ ଉଠିକି ଗଲୁ। ଚାରିଟାରୁ ଉଠିକି ସାଢ଼େ ଛଅଟା ହେଇଗଲା ଟ୍ରେନ୍ ଅଛି ଦଶଟାରେ। ତ ସାଢେ଼ ଛଅଟା ହେଇଗଲା ସାଢେ଼ ଛଅଟା ସାତଟା ସାଢେ଼ ସାତ ପର୍ଯ୍ୟନ୍ତ ଅପେକ୍ଷା କଲି ଆଉ ପଳେଇଆସିନି ରି ରିଟନ୍ କରିକି ମାନେ ଦିଟା ବି ହଉଛୁ ଇଏ ଯାଇପାରିଲୁନି ଆମେ। ଏତେ ଭିଡ଼। ମାନେ ଯୋଉ ତା ଆଗ ଦିନ ଯୋଉ ପହଡ଼ ପଡ଼ିଗଲା ଯୋଉମାନେ ଦର୍ଶନ ରେ ଯାଇଥାନ୍ତେ ସେମାନେ ସବୁ ତା ପରଦିନ ସବୁ ଆସିଗଲେ ତ ବହୁତ୍ ଭିଡ଼। ତ ମୁଁ ଦେଖିଲି ଯେ ମୁଁ ଯଦି ଦର୍ଶନ କରିବି ତାହେଲେ ଦଶଟା କଣ ଏଗାରଟା ବି ହେଇଯିବ ଏଠୁ ବାହାରିବା ପାଇଁ କା। ଆଉ ହୁଁ ତାପରେ ବାଧ୍ୟ ହେଇକି ଅଧାରୁ
ଆମର ଯେତେବେଳେ ୱିକିଲି ଆମର ଛୁଟି ନା ଯେତେବେଳେ ମନହେଲା ଗଲୁ। ତାପରେ ସେ ମାମା ହେରିକା ଆମର ଯୋଉ ଆସିବେ ମୋର ଆମେ ସେ ଆସିଲେ ତାଙ୍କ ତାଙ୍କୁ ବି ନେଇ ବୁଲାବୁଲି କରିଦେଇଛୁ।
ହୁଁ ହୁଁ।
ଆମ ଗାଡ଼ି ଅଛି ଏ ଯୋଉ ଅଫିସ୍ ର ଗାଡ଼ି କମ୍ପାନୀର ଗାଡ଼ି ସେ ସେଇଥିରେ ନେଇଯାଇ ତାଙ୍କୁ ବୁଲାବୁଲି କରିଦେଲୁ।
ଆଚ୍ଛା ଆଚ୍ଛା। ଆଉ ଆପଣ କଣ ଖାଇବା ପାଇଁ ଭଲ ପାଆନ୍ତି ଆପଣଙ୍କର ଫେଭରେଟ୍?
ମୋର ମୋର ମୁଁ ଭେଜି
ଆଚ୍ଛା।
ଏଇ ମସରୁମ୍ ହଉ କି ପନିର୍ ହଉ
ହୁଁ ହୁଁ।
ଆଉ ନନଭେଜ୍ ଖାଇଲେ ମୁଁ ଚିକେନ୍ ଖାଏନି ମୋର ଇଏ ମ ମଟନ୍ ନହେଲେ ମାଛ ଟିକେ ଖାଏ ନହେଲେ ଚିକେନ୍ ତ ମୁଁ ଖାଏନି।
ହୁଁ। ହ
ଖାଇବା ରୋଷେଇ ସଇଲାଣି ନା କଣ?
ହଁ ରୋଷେଇ ସାରିକି ଅଛି କେବଳ ଖାଇବୁ ଆଉ।
ଓ ହୋ।
ଝିଅ ଟିକେ ପଢ଼ାପଢ଼ି କରୁଥିଲା ସେ ମାର୍କେଟ ଲାଇନ୍ ରେ କାମ କରନ୍ତି ଆଉ।
ଓ ହୋ।
ହୁଁ ଆଉ ମୁଁ ତା ହା
ଝିଅ ଆପଣଙ୍କର ଗୋଟେ ନା?
ହଁ ଝିଅ ସେଭେନ୍ କ୍ଲାସ୍ ଏଇଟା। ଆଉ ଶିଶୁ ମନ୍ଦିର ପଢ଼ାପଢ଼ି କରୁଛି।
ହଁ ହଁ।
ଆଉ।
ମୁଁ ଯାଇଛି ଭଦ୍ରକ ଆମର ଯୋଉଁ କାଳୀପୂଜା ହୁଏନି କି। ସେଇ ଟାଇମ ଯାଏ କାଳୀପୂଜାଟା ତ ଫେମସ ହୁଏ। ଜାଣିଥିବେ ସେଇଠି।
ହଁ ଶୁଣିଛି ଭଦ୍ରକ କାଳୀପୂଜା ବହୁତ ଫେମସ।
ବଡରେ ହୁଏ ପୁରା ବଢିଆ ହୁଏ। ଆଉ ସେ ବର୍ଷକୁ ଥରେ ହୁଏ ଭଲ ହୁଏ।
ଏବେ ତ ବାଲେଶ୍ଵରରେ ବି ଦୁର୍ଗାପୂଜା ଭଲସେ ହଉଛି। ଗଣେଶ ପୂଜା ବି ବହୁତ ଭଲ ସେ ବର୍ଷ ହେଇଥିଲା। ଆମେ ଯାଇଥିଲୁ ବୁଲିବା ପାଇଁ। ଗଣେଶ ପୂଜାରେ ଦୁର୍ଗା ପୂଜାରେ ବି ଦଶହରା ଯାଇଥିଲେ ନବମୀ ଦିନ ନବମୀ ଦିନ ଯାଇକି ଟିକେ ବୁଲା ବୁଲି କରିକି ଆସିଥିଲୁ। ଗଣେଶ ପୂଜାରେ ହଁ। ମାନେ ବହୁତ ମାନେ ଭଲସେ ଗଣେଶ ପୂଜା ବି ନା ହଉଛୁ। ବାଲେଶ୍ୱରେ ହଉଛି।
ଗଣେଶ ପୂଜାଟା ଆମର ଏଠି କୁହନ୍ତି ବା ଢେଙ୍କାନାଳରେ ସବୁଠୁ ଭଲ ହୋଇକାରେ।
ସେପଟ ସାଇଟରେ ତ ଜଣା ନାହିଁ। ସେପଟ କେବେ ଯାଇନାହିଁ ମ ନେଲେ ବୁଲିିବା ପାଇଁ ଯାଇନିକି। ବାଲେଶ୍ୱର କିଛି ବି ମାନେ ବାଲେଶର କିଛି ଆଣିଲେ। ଯାଉ ବୁଲାବୁଲି କରିବା ପାଇଁକା।
ହଁ ବାଲେଶ୍ୱର ଭିତରେ ହଁ।
ହୁଁ ହୁଁ।
ବାଲେଶ୍ୱର ସେପଟେ ବାଲେଶ୍ୱର ଅମରିଦା ଗୋଟେ କଣ ଅଛିି ପା ଜାଗା।
ଅମରିଚା ନା ଜାଣିନି।
ପଛିି ଯିବ ସେଠୁ ଆପଣଙ୍କ ସେଠୁ ପଞ୍ଚଲିଙ୍ଗେଶ୍ୱର କେତେ ବାଟ ହେବ।
ବାଲେଶ୍ୱର ପଞ୍ଚଲିଙ୍ଗେଶ୍ଵର ହଁ କୋଡିଏ କିଲୋମିଟର ତିରିଶ କିଲୋମିଟର। ଆପଣ ନୀଳଗିରିରେ ସେଟା ଭାଙ୍ଗିଦେବେ। ମାନେ ନୀଳଗିରି ଯୋଉ ଜଗନ୍ନାଥ ମନ୍ଦିର ଅଛି। ତା ପୂର୍ବରୁ ଟିକେ ଭାଙ୍ଗି ଯିବା ପାଇଁ ପଡେ। ହେ ହୁଁ ହୁଁ। ସେଟା ବାଲେଶ୍ୱର ସାର୍। ହଁ ସେଟା ବାଲେଶ୍ଵର ଶରଗଡ ଲାଇନରେ ସେଟା। ଆମେ ପୁରା ଏପଟେ ଅପୋଜିଟ ହଁ
ହଁ।
ଆମେ ହେଲେ ସେପଟା ସେ ବେଶୀ ଜଣା ନାହିଁ। ବାକି ବୁଲାବୁଲି କରିବା ପାଇଁ ଯାଉ। ହୁଁ।
ଠିକ୍ ଅଛି।
ହୁଁ ଆପଣ ପାଖେ ଆସିିକି ବାଲେଶ୍ୱରରେ ଏଇ ଥଣ୍ଡା ଦିନରେ ବୁଲାବୁଲି କରନ୍ତୁ। ଭଲ ଲାଗିବ। ହଉ ଭଲ ଲାଗିଲା କଥା ହେଇକି ରଖୁଛୁ।
ଆଜ୍ଞା।